ହ୍ୟାଲୋ
ଭାଇ କଣ କରୁଥିଲେ?
ହଁ ଏବେ ମୁଁ ଟିକେ ଖାଇବାକୁ ଯିବି ବୋଲି ବାହାରୁଛି ଆଉ। ଆପଣ କଣ କରୁଛନ୍ତି?
ମୁ ସେଇ ବସିଛି ଖାଇବା କଣ ନିଜେ ବନିଛନ୍ତି?
ମାଉ ନିଜେ କଣ କରିବ ମାମା କରୁଛନ୍ତି ଆଉ ବାକି କିଛି ଟା ନହେଲେ ରୋଷେଇ ମଧ୍ୟ ଆସୁଛି। ଏଉୁଡାକୁ ମୁ ବେଳେ ବେଳେ କହୁଛ ମାମା ନଥିଲା ବେଳେ।
କଣ କଣ ଆସଛି?
ଆଉ ମତେ ଆସିଛି ଭାତ ରାନ୍ଧି ଆସିବ, ଆଉ ଭଜା ରାନ୍ଧି ଆସିବ, କିନ୍ତୁ ରାନ୍ଧିନି କିନ୍ତୁ ରାନ୍ଧିଦେବି ଆଉ ଜାଣିଛି ଭଜା, ଆଉ ଅଣ୍ଡା ଆମଲେଟ, ଅଣ୍ଡା ଭୁଜିଆ, ଆଉ କଣ ଆଉ ପାଣି ଗରମ ତ କରି ଆସୁଛି, ମ୍ୟାଗି କରି ଆସୁଛି, ଏମିତି ସବୁ ଆଉ ତମକୁ କଣ କଣ ଆସୁଛି?
ମତେ ବି ସେମିତି ଆଇସି ଭାତ, ଅଣ୍ଡା ଭୁଜିଆ, ଅଣ୍ଡା ଆମଲେଟ, ଚିକେନ,
ଚିକେନ ଆସଛି?
ହୁଁ ଆସିଛି।
ଆଉ କେମିତି କଣ କରନ୍ତି ଚିକେନ ଟା?
ଫାଷ୍ଟ ଦେଖ ଚିକେନ ଧର ଚିକେନ କୋଉଠୁ ଆସିବ ଚିକେନ ଦୋକାନରୁ ଆସିବ।
ହଁ ଆସିଲ।
ତାପରେ ଚିକେନ ଟାକୁ ଭଲରେ ସଫା କରି ହବ ମାନେ ଧୋଇ ଦିଆ ହବ।
ବା ସୁଧୁଆ ହବ
ତ ଏ ଗୋଟେ ପ୍ଲେଟ ରଖିବା ତାପରେ ଗ୍ୟାସ୍ ଅନ୍ କରିବା ଗ୍ୟାସ ରେ ପିଆଜ, ଟମାଟର, ରଖିବା ତା ପୂର୍ବରୁ ଯୋଉ ଅଦା ରସୁଣ ପେଷ୍ଟ କରାହବ ନା ଚିକେନ ପାଇଁ ପିଆଜ ମାଚ ଅଦା ରସୁଣ ଆଉ
ହୁଁ ହୁଁ ହ।
ସେମିତି ସେଇ ପଆସ୍ କରାହବ ତାପରେ କୋଡା କଡେଇରେ କି ଯୋଉଥିରେ ହଉ ଜାଗା ଘରେ ତେଲ ପକେଇ ଦିଆହବ ତେଲ ପକେଇ ସାରିଲା ପରେ ସେଥିରେ ଟିକେ ଜିରା ପକେଇ ଦିଆହବ, ଜିରା ପରେ, ତ ପିଆଜ ପକେଇ ହବ, ସେଇଟାକୁ ଭଲ ପିଆଜ ନାଲି ହେଲା ପର୍ଯ୍ୟନ୍ତ ତାକୁ ଭଲରେ ମିଶେଇବ ତାପରେ, ପିଆଜ ନାଲି ହେଇ ସାରିଲା ପରେ ସେଥି ଟମାଟର ଟିକେ ପକେଇବ ତାପରେ ଯୋଉ ପେଜ ତମେ କରିଛ ସେଇ ବେଷ୍ଟ ପକେଇବା ତାର ଭଲ। ରେ। କିଏ ଗୋଳେଇବା ମାନେ ପେଷ୍ଟ ଭଲରେବସ ମାନେ ଇଏ ହେଲା ବେକୁ। ମସଲାଗ। କଷି ଦେଲାରୁ କଷିବ ମସଲା ତାପରେ ସେଥିରେ ସବୁ ଯେତେ ପ୍ରକାର ମସଲା ଲଙ୍କ। କାଗୁଣ୍ଡଜିରାଣ୍ଡଡ। ଲଙ୍କା ଗୁଣ୍ଡ । ତନ ଗା ବତ। ରବକେ ହଉକେ ମସଜାତିୟ ମସଲା ଅଛି ମିଟ ମସଲା। କି ହଳଦୀ ସବୁ ପକେଇବା ତରେ ସବୁ ସ। ସେଇ ସବୁ ଲୁଣ ସବୁ ସ୍ଵାଦନ ଅନୁସାର ଲୁଣ ସେଇ ସବୁ ଭଲରେ କଷିବ। ତାପରେ ଭଲରେ କରିସାରିଲା ପରେ ସେ ମ। ସେଟା ଫୁଟି ସିଲ ପରେ ସେଥିରେ। ଯେତିକି କରିଦ ସେତିକି ଆଡ କରିଦବ ତାପରେ ସେଇଠି ସେଠି ଭଲରେ ଚିକେନ ହବ। ଚିକେନ ଇଏ କରିବାକୁ ଚିକେନ ଭଲରେ। ବାବୁ ଟାଇମ ଲାଗିବ ବହୁତ। ତାପରେ ସେଟାିବ। ଭଲରେ କସିି। ଘୋଡା ଦବା ଘୋଡେଇି ଲବ। ତାପରେ ଏ ବିଚମ ଅଛି। କେମତି କଷ୍ଟା କରିବାକୁ ଚାହନ୍ତୁ ତ ସେଇ ଘଡ଼ି ସାରିଲା ପରେ ଟାଇମ ହେଇଗଲେ ତାକୁ। ବାହାର କରିଦବ ଯଦି ତମେ ଝୋଳ କରିାଇ କ ଚାହୁଁଛ ଆଉ ଟିକେ ପାଣି ମିଶେଇକି ତାକୁ ଆଉ ଟିକେ କରିବ ତ ସେଇଟା ଝୋଳ ହେଇଗଲା ଚିକେନ ଝୋଳ। ସେତିକି ଥିଲା ଆଉ ଆଉ। ଆଉ କଣ।
ଏ ରୋଷେଇଟା କେମିତି ଶିଖିଲ କୋଉଠୁ ଶିଖିଲ।
ତ ସେଟା ସେମିତି ଘରେ କରୁଥିଲେ ସେଠି ସେକି ଯାଉ ମୁଁ ପାଠ ତ ପଢୁଥିଲି ତ ହଷ୍ଟେଲରେ ରହିଥିଲି ମୁଁ। ହସଷ୍ଟ୍ରେଲ ମୁ ମେସରେ ରହିଥିଲି ତ ସେଠି କେତେବେଳେ। ଇ୍ଛା ହଏ ଚିକେନ ବାହାରେ ହେଲ ନ ଖାଇବାକୁ ଇଛା ହୁଏ। ତ ସେଇ ଟାଇମରେ ଚିକେନ। ନା କରିଦିଏ କର କରେ। ତ ସେଇଠୁ ବି ଜାଣିଛି ତ ଘରେ ବି ଦେଖ। ଖିଣାବି ଜାଣିଛ ମାମାଙ୍କଠୁ।
ଓହୋ ବଢିଆ ତାହଲେ ମାନେ ଫାଷ୍ଟେ ଟାଇମ ଚିକେନ କଲ। କେମିତି କଣ ଥିଲା ତା ଟେଷ୍ଟ।
ଥିଲା ବାକି ଚିକେନସ ମସଲା ଭଲ ଫାଷ୍ଟ ଟାଇମ ଯେବେ କଲି ବେଶୀ ତେଲ ତେଲ ବେଶୀ। ଦେଇ ନଥିଲି କମ ତେଲ ଦେଇଥିଲି। ଆଉ ଚିକେନ ବେଶୀ ଲଙ୍କାଗୁଣ୍ଡ ପକେଇଲି। ଚିକେନ ରେ ଟିକେ ହ୍ୱାଇଟ ଟାଇପର ହେଇଥିଲା ମାନେ ବେଶି ବେଶୀ ନାଲି ରେଡ ହେଲା ଠିକ୍ ଠାକ୍ ହେ ନର୍ମାଲ ଚିକେନ ହେଇଥିଲା ଭଲ ଟେଷ୍ଟ ବି ଠିକ ଭଲ ଥିଲା ସମସ୍ତେ କହିଲେକି ଭଲ ହେଇଛି। ବହୁତ ଭଲ ହେଇଛି ସେତିକି ମତେ ଟିକେ ଖୁସି ଲାଗିଲା କି ଭଲ ବନେଇଛି ଫାଷ୍ଟ ଟେମ୍ପ୍ ତ ସେଇଟା ଭଲ ବି ହେଇଛି।
ଗାଁ ମୁଭି ବି ଦିନେ କେବେ ଟ୍ରାଏ କଲେ ହବ। କାରଣ ଏତିକି ଏତେ ଟଙ୍କାରେ ଚିକେନ ଆସିବ ନା ଚିକେନ ଯଦି ମୁଁ କଣ ଟେ ଭୁଲ ଭାଲ କଲି ପୁରା ନଷ୍ଟ ହେଇଯିବା ସବୁ।
ନଷ୍ଟ କଣ ହବ ନଷ୍ଟ କିଛିହବନି। ସେମିତି ଦେଖିନେ କରିବେ ଆଉ କଣ ଫାଷ୍ଟ ଟାଇମ୍ ଗଲା ପରେ ତାପରେ ଅଭ୍ୟାସ ହେଇଯିବ ହଁ ଆମ ଘରେ ଯେତେବେଳେ କେହି ନଥାନ୍ତି ମାନେ ସବୁ ଯେତେବେଳେ ସବୁ ଭାଇ ଫାଇ ଥାଆନ୍ତି ଆଉ କୁଆଡେ ବାହାରକୁ ଯାଇ ନଥିବେ ସବୁ ତ ଆମେ ଭାଇ ଭାଇ। ଥିଲେ ଆମେ ଏମତି କର କରୁ ଚିକେନ। ମାନେ ଭୋଜି କରୁ ଘର ଭିତରେ ଭାଇ ଭଉଣୀ ଆଉ ସବୁ ଯେତେବେଳେ ସବୁ ବଡ ଲୋକ ଘର ସବୁ ମୂରବୀ ବି ଯାଆନ୍ତିହେରି ବାହାରକୁ ବୁଲିବାକୁ ବିକଜ ବ୍ୟାଙ୍କ୍ ତ ସେଥିରେ କରୁ ଆମେ ଚିକେନ ଏବେ ବି ଦିନ ବି ସେମିତି ସବୁ ବାହାଘରିଆ ଯାଇଥିଲୁ ହେରି ତା ପରେ ଖାଲି ଘରେ ଭାଇ ମୋ ତିନି ଜଣ ଭାଇ ଥିଲୁ ତ ମୋର ମୋ ସାନ ଆଉ ମୋର ବଡ ଭାଇ ତ ଆମେ ତିନି ଜଣ ଚିକେନ କରିଥିଲୁ ସେଇଟା ମୁଁ କରିଥିଲି ଚିକେନ ତ ଭଲ ଲାଗେ ଭଲ ବି ହେଇଥିଲା। ରୋଟି ସହିତ ଆଉ ଭାତ ସହିତ ଖାଇଥିଲୁ ଆଉ ରାତିରେ
ହୁଁ ହଉ ବଢିଆ ବଢିଆ ମ ମତେ ଜଣା ଅଛି ଯୋଉ ତ ମ୍ୟାଗି ଆଉ କଣ ଅଣ୍ଡା ଆମ୍ୱଲେଟ ଅଣ୍ଡା ଭୂଜିଆ ଏ ଉସବୁ।
ଅଣ୍ଡା ଆମ୍ୱଲେଟ ଆଉ ଅଣ୍ଡା ଭୁଜିଆ କେମିତି ବନାନ୍ତି?
ହଁ ଅଣ୍ଡା ଆମ୍ୱଲେଟ ଟା ମୁଁ କହୁଛି। ତମେ ଏମିତି କହିଲ ଚିକେନ ଆଣିବା ପୂର୍ବରୁ ଚିକେନଟା ଫାଷ୍ଟ ଦୋକାନରୁଆଣିବାକୁ ପଡିବ ସେମିତି ଅଣ୍ଡା ଟା ପୂର୍ବରୁ ଫାଷ୍ଟ ଅଣ୍ଡା ଟା ବାହାରିବ କୁକୁଡାରୁ ତାପରେ ସେ ଅଣ୍ଡା ଟା ଯିବ ଦୋକା ନାନି ପାଖକୁ। ମୁଁ ଫାଷ୍ଟ ତାପରେ ମୁଁ ଦୋକାନ କାନୀପାଖକୁ ଯିବିତାକୁ କହିବି ମତେ ଅଣ୍ଡା ଦିଅ ଯେତେ ଟା ମେ ଦରକାର ମେକର ପାଞ୍ଚ ଟା ଦରକାର କ ପାଞ୍ଚଟା ଅଣ୍ଡା ଦିଅ ଏଇଠି କେତେ ଛଅ ଟଙ୍କା କି ସାତ ଟଙ୍କା ସାତ ଟଙ୍କା ଚାଲିଛି।
ଅଣ୍ଡା ଟା ଦୁଇ ପ୍ରକାର ଅଛି ନା ଗୋଟେ ହ୍ୱାଇଟ୍ ଅଣ୍ଡା ବି ଅଛି ଆଉ ଗୋଟେ ଅଲଗା କଲର ଅଣ୍ଡା ବି ଅଛି।
ହଁ ଆମେ। ହଁ ଗୋଟେ ଦେଶୀ ଅଣ୍ଡା ଅଛି ଆଉ ଗୋଟେ ଏଇ ଯୋଉ ନର୍ମାଲ ଧଳା ଅଣ୍ଡା ଅଛି ନା ଆମର ସେ ଧଳା ଅଣ୍ଡା। ଦେଶି ଅଣ୍ତା ଗୁରା ଆଗରୁ ଅଣା ହଉଥିଲା ବାର ଟଙ୍କା ପଡ଼ୁଥିଲା ଏତେବେଳେ ବାର ଟଙ୍କା ଚଉଦ ଟଙ୍କା ଏବେ କେତେ ଟଙ୍କା ପଡ଼ୁଛିୁ ମୁଁ ଜାନି।
ଦେଶି ଅଣ୍ଡା ଟା କିନ୍ତୁ ଦେହ ପାଇଁ। ଭଲ ବହୁତ ଭଲ।
ହଁ କୁହନ୍ତି ତ ଭଲ। ଭଲ ହେଇଥିବ କାରଣ ଏଥିରେ ଅଧିକ ପ୍ରୋଟିନ ରହୁଛି।
ଠିକ ଅଛି କୁହନ୍ତୁ କଣ୍ଟିନିଉ କରନ୍ତୁ ଆପଣ।
ଦୋକାନରୁୁ ଅଣ୍ଡା ଆଣି ସାରିଲା ପରେ ତାପରେ ଘରକୁ ଆଣିକି ଆସି। ଏଇ ଘରେ ଅଣ୍ଡା ରଖି। ଖି ତା। ଧର ଅଣ୍ଡା କରିବା ପାଇଁ ପ୍ରଥମେ ଆମ ଘରେ ଯେହେତୁ ହଉଛି । ତେଣୁ ମାନେ ଆଇଁଷ ପାଇଁ କିଛି ସ୍ପେଶାଲ ଯନ୍ତ୍ରପତି ରହୁଛି । ମାନେ ବାସନ ତାକୁ ଅଣା ହବ ତାକୁ ଟିକେ କିଛୁଳା ହେଇକି ଧୁ୍ଆଧୁଇ କରାହବ। କଡ଼େଇ ଟାକୁ ଆଗ ବସେଇଦବି ଗ୍ୟାସ ରେ ମାନେ ଗ୍ୟ ସ । ଜଳେଇବନି ଏମିତି ରଖିଦେବି। ତାପରେ ମୁଁ କଣ କରିବି ଗୋଟେ ବଡ ଗିନାଟେ ନେବି ନେଇ ସାରିଲା ପରେ ମୁଁ ପିଆଜ କାଟିବି ପିଆଜକୁ ପୂଣ୍ନ ଚୂର୍ଣ୍ଣ ଭବନ ପ୍ରକ୍ରିୟାରେ ଚୂର୍ଣ୍ଣ କରି ଯେ । ଏତେ ଛୋଟ ମୁଁ କରିପାରିବି ଟିକେ ଛୋଟ କରିକି। ପକେଇ ସାରିଲା। ପରେ ତାପରେ ମୁଁ ଟିକେ କଂଲର୍ ମତେ ଦରକାର ଶୁଣୁ ମୁଁ ଟିକେ- ପକେଇଦିଏ ହଳଦୀ ଗୁଣ୍ଡ ହଳଦୀ ଗୁଣ୍ଡ ଟିକେ ପକେଇଦିବି ତାପରେ ଯଦି ଲଙ୍କା ଦରକାର ଥିବ ଲଙ୍କା ଟିକେ କାଟିକି ପକେଇଦେବି ଆଉ ଯାହାର ଟମାଟ ଦରକାର ଥିବ ସେ ଟମାଟ ଟିକେ କାଟିକି ପକାଏ କିନ୍ତୁ ମୁଁ- ଟମାଟ୍ ଯେହେତୁ ଖାଏ ନାହିଁ। ଏଇଥିରେ ନା ମୁଁ ପକାଏନି ତାପରେ ଲୁଣ ସ୍ବାଦ ଅନୁସାରେ ପଡି଼ବ । ଦେନ୍ ଅଣ୍ଡା ଟାକୁ ଫଟା ହବ ଫଟେଇକି ସେଥିରେ ପକା ହ ମୁଁ ଯେତିକି ବଡ ଅଣ୍ଡା ଦରକାର ସେଇ ହିସାବରେ ମୁଁ ଅଣ୍ଡା ଫଟା- ମୋର ମନ ଙ୍କର ଟିକେ ବଡ ଅଣ୍ଡା ଦରକାର ତ ମୁଁ ଦିଟା ଅଣ୍ଡା ଫଟେଇ ପକେଇବି ପକେଇ ସାରିଲା। ପରେ ତାକୁ ଟିକେ ମିକ୍ସ କରିଦେଇବି ଚାମଚ୍ ରେ ମିକ୍ସ କରିସାରିଲା ପରେ ଗ୍ୟାସ ରେ ଫ୍ୟାନ ଟାକୁ ଅନ୍ କରାହବ ଅନ୍ କରିସାରିଲା ପରେ ତେଲ ପଡି଼ବ। ସୋରିଷ୍ ତେଲ ସୋରିଷ ତେଲ ପଡି ତାକୁ ଟିକେ ଚାରିଆଡେ କଡେଇ ରେ ସ୍ପ୍ରେଡ କରାଅ ସ୍ପ୍ରେଡ଼୍ କରିସାରିଲା ପରେ ତିଆରି ହୋଇଥିବା ବହଳା ଘାଂଟଟିକୁ ତମେ ଅଣ୍ଡାର କଡ଼େଇରେ ପକେଇବ କଡ଼େଇରେ ଯେତେବେଳେ ତମେ ପକେଇବ ଲୋ ଫ୍ଲେମ୍ ରେ ରଖିବ ହାଇ ଫ୍ଲେମ ରେ ରଖିବ ସାଙ୍ଗେ ସାଙ୍ଗେ ତଳର ସବୁ ସେଟ୍ ହେଇଯିବ। ହୁଁ। ଲାଗିଗଲେ ତମେ ଟିକେ ତମେ ଯେତିକି ଆକାରରେ କରିବାକୁ ଚାହୁଁଛ ସେମିତି ସେତିକି ଆକାରରେ ହେଇପାରିବ ନାହିଁ। ତେଣୁ ଟିକେ ଲୋ ଫ୍ଲେ ଫାଷ୍ଟ କରିଦେଇକି ତେଲ ପଡିଥିବ ଗରମ ଥିବ ଅଣ୍ଡାରେ ।ହେଯଉ ଯୋଉ ବହଳିଆ ଗ୍ରେଭି ଟାକୁ ପକେଇ ଦବ। ପକେଇ ସାରିଲା ପରେ ତମକୁ ଯୋଉ ସାଇଜ୍ ଯେତେ ବଡ଼ ଦରକାର ମତେ ଟିକେ ଭଲ ଲାଗେ ଯେତେ ବଡ କରିପାରିବି ମତେ ଭଲ ଲାଗିବ ଦେଖିବାକୁ ଖାଇବାକୁ ସେଥିପାଇଁ ମୁଁ କଣ କରିବି ପୁରା। ଖେଳି ଖେଳି ଚାରିଆଡୁ ପୁରା ବଡ଼ ଗୋଲଟେ କରିଦବୁ ଗୋଲଟେ କରିକି ଯୋଉ ଚାରିଆଡ଼କୁ ଭଲସେ ସବୁ ପିଆଜ ଗୁରା ଲଙ୍କାଗୁରା ସ୍ପ୍ରେଡ କରି ଦେଇକି ଚାରିଆଡୁ ସମାନ ହେଇଯିବ । ତାପରେ ଧୀରେ ଧୀରେ ଫ୍ଲେମ୍ ଟିକୁ ବଢ଼ା ମିଡି଼ୟମ୍ ଫ୍ଲେମ୍ କରା ହବ ତାପରେ ତେଲ- ପଡ଼ିଥିବ ସେ ଅଟୋମେଟିକ୍ ଚାରିଆଡ଼େ ଟିକେ ଟିକେ ଛାଡ଼ିବା ଷ୍ଟାର୍ଟ ହବ । ଆଉ ମୁଁ ବି କଣ କରେକି ଟିକେ ଚାରିଆଡ଼େ ଟିକେ ଛଡ଼େଇଦି ଛଡ଼େଇକି ଟିକେ ଏମିତି ଆଉ ଗୋଟେ ବାସ୍ନା ଆସିବ ଟିକେ ଲାଗିବ ହେଇଗଲା ତଳବଟର ତାକୁ ଓଲଟେଇ ଦେବି। ଗୋଟେ ଦୁଇ ମିନିଟ୍ ପରେ ଓଲଟେଇ ସାରିଲା ପରେ ଟିକେ ୱେଟ୍। କରିକି ଗୋଟେ ଟିକେ ମିଡି଼ୟମ୍ ଫ୍ଲେମ୍ କରିଦେବି। କରି ସାରିଲା ପରେ ଅଣ୍ଡା ଆମଲେଟ ପ୍ରସ୍ତୁତ। ଆଉ ଅତି ସୁନ୍ଦର ମୋର ଫାସ୍ଟ ଅଣ୍ଡା ଆବଲେଟ୍ କରିଥିଲି ଏତେ ମତେ ବଢିଆ ଲାଗିଥିଲା ମୁଁ କହିଲି ଯହା ହୋଉ ମୋ ହାତରେ କିଛି ଗୋଟେ ଭଲ- ସୁସ୍ୱାଦୁ ଖାଦ୍ୟ ଟେ ରୋଷେଇ ହଉଛି।
କଣ ସେଇ ଭାତରେ ଖାଆନ୍ତି କି ରୁଟି ରେ ଖାଆନ୍ତି।
ନାଇଁ ରୁଟିରେ ଅଣ୍ଡା ଆବଲେଟ୍ ମୁଁ ଖାଏ। ଖାଇନି ଖାଲି ଭାତ ପଖାଳ ଭାତ ହଉ ଗରମ ଭାତ ହଉ ଡାଲି ଭାତ ଖାଏ।
ଆଉ ରୁଟି କୁ ଅଣ୍ଡା ଭୁଜିଆରେ ଖାନ୍ତି।
ରୁଟିକୁ ଅଣ୍ଡା ହୁଜିଆ ଖାଆନ୍ତି କିନ୍ତୁ ମୁଁ କେବେ ଖାଇନି ଏଇଟା ଫାଷ୍ଟ ଟାଇମ୍ ଶୁଣିଲି ମୋର ସବୁ ଅଣ୍ଡା ଆଇଟମ ସବୁ ମାନେ ଭାତରେ।
ହଁ ମୁଁ ରୁଟି କୁ ଅଣ୍ଡା ଭୋଜିାଆ ଖାଏ ମାମା କରିଦିଏ ଅଣ୍ଡା ଭୋଜିାଆକୁ ରୁଟି ତ ଖାଏ।
ହଉ ଓ ଭଲ ଭଲ ତ ଅଣ୍ଡା ଭଜା ଟା ବି ସେମିତି ଖାଲି ସେମ ପ୍ରୋସେସ ଖାଲି ଟିକେ ସେଇଟା ପକେଇକି ସେଇଟା କଣ ଗୋଟେ ବଡ ଗୋଲ ଆକାରରେ କରାାଉଥିଲା ଏଇଟାକୁ ତମେ ଖାଲି ଟିକେ ଯୋଉ ପିଠ ବାଆ
ହଁ ସେଇଟା ତମେ ଆଗ ଗ୍ଲାସ ରେ ଭଟେନା ସେଇଟା ଫେଣ୍ଟୁଥିଲ ତ। ସେଇଟା ସେ ଏ ପିଆଜ ଫିଆଜ ଦେଇକିନା ମସ ମସଲା କସିନା ତା ପରେ ଯାଇକି ଅଣ୍ଡାଟି ଫଟିବ ଅନ। ଯୋଉ ଜାଗାରେ ବନ ସେ ଜାଗାରେ ହିଁ ଅଣ୍ତାଟାକୁ କ୍ରାସ୍
ବାସ୍ ସେଇଟାକୁ ଫଟେ ହେଇିକି ପକେଇବ ପକେଇ ସାରିଲା ପରେ ସେଥିରେ ଟିକେ ମାନେ ଖଣ୍ଡ ଖଣ୍ଡ କରିଦବ ଆଉ ପରି ସାରିଲା ପରେ ଟିକେ ଭାଜିଦବ ଟେ କଲର ଦରକାର ତମେ କ କରୁ କଲର ପକେଇବାର ମତେ ଟିକେ ହଳଦୀ ଭଲ ତ ଟିକେ ହଳଦୀ ପକେଇ ଦିଏ। କଲର ପାଇଁ ତାପରେ ଦେଖିବି ଏମତି ଟିକେ ହେଇଗଲା ପିଆଜ ର ଗୋଲଡେନ ଟିକେ କଲର ଆସଛି ଆଉ ପିଆଜ ଅଣ୍ଡା ର ଟିକେ ଆସିଲାଣିନ ହେଇଗଣି ସେତେବେଳେ ଗ ଟା ବନ୍ଦ କରିକି ଅ ବଢା ହେଇକି ଭାତରେ ପୁରା ଧୂଆଁ ଘୋଳା ଖିଆ ହବ ଆଉ। ଓକେ ଠିକ ଅଛି ଆପଣଙ୍କ ସାଙ୍ଗରେ କଥା ହେଇ ଆମକୁ ବହୁତ ଭଲ ଲାଗିଲା ତେଣୁ ଆମେ ରଖୁଛୁ।
ହଁ ହଁ ହ ନିଶ୍ଚୟ ନିଶ୍ଚୟ ରଖନ୍ତୁ।